ହୁଁ । କରୁଛନ୍ତି ।
ହଁ ଏମିତି ବସିକରି ତାରକ ମେହେତା ଓଲଟା ଚଷମା ଦେଖୁଛି ଦେଖୁଥିଲି ।
ଆଛା ଆଉ କଣ ଖାଇଛନ୍ତି ।
ହୁଁ ।
ଉଁ ।
ଏବେ ଏବେ ତ କିଛି ଖାଇନି ମାନେ ଏବେ ରାତିରେ ଦିନ କରୁ । ସେଥିପଇଁ କିଛି ଖାଇନି ଖାଲି ଚା ପିଇଚି ବ୍ଲକ୍ ଟି ।
ବ୍ଲାକ୍ ଟି ।
ହୁଁ ହୁଁ ଆମ ସାରେ ଡି ଗେନ୍ ସା । ରେଡ କହୁଛନ୍ତି ନାଲି ଚା ହଁ ସରି ନାଲିଚା କାଥା କହୁଛନ୍ତି । ଆଉ ଅମୂଲ୍ ଚା । କଣ କହୁଛନ୍ତି ଅମୁଲ ଚା ଏକା।
ହଁ କ୍ଷୀର ଚା ବି କୁହନ୍ତି ।
ଓ ସରି ନାଲି ଚା ।ମୁଁ ଏବେ ସାଙ୍ଗ ଗୋଟେ କନପୁଯ ପାଉଛି ନୀଳ ଚା କୋଉଟା ନାଲି ଚା କୋଉଟା କାଇଁ ନା ମୁ ଆଗରୁ ସାଇଟ୍ ରେ କନ୍ଫୁଜ ପାଉଛି । ନୀଳ ଚା ନୀଳ ଚା କେଉଟା ଆଉ କ୍ଷୀର ଚା କେଉଟା ମୁ ଆଗରୁ ଟିକେ କନଫ୍ୟୁଜଉ ଥାଉଥିଲି ।
ନିଳ କି ନାଲି । ଥାଏ ନା।
ହଁ ସରି ନାଲି ଚା ।
ନାଲି ଚା ନାଲଲି ଚା ନା ମଦ କୁୋ ବିି କୁହାଯାଏ ।
ହ ନି ।
ହଁ ନାଲି । ନାଲି ପାଣି ହୁହନ୍ତି ନାଲି ପାଣି ନାଲି ପାଣି। ଶୁଣଛ ନା ମଦ କପ କୁହା ଯା।
ଆ ତ ମ ତାକୁ ମେଡିସିନ ବୋଲି ବି କୁହାଯାଏ। ଗୋଟେ ଗାଡି ବାଲା ମତେ ଭାଇ ମେଡିସି ଦୋକାନ ଗାଡ କହିଲା କ କଣ କଣ ସିରିଏସ୍ ଅଛି କିଟ ଆମ ପାଖ କ ପାଖରେ ଗୋଟେ ଡକ୍ଟରଟେ ଥିଲା। ଆୟୁର୍ବେଦିକ ବାଲା ସେୁ ନା ହୁନ୍ତି ମେଡିକାଲ ବି ମେଡାଲ ବହୁତୂରେ ଥିଲା ଏଠି ଗୋଟେ ଆୟୁବେଦିକ ଡକ୍ଟର ତାର ପାଖକୁ ଯାୁ ସେ ଭଲ ସେ ଜର ଫୋଲ କି ମାଲେ ଭଲ କରିଦେବେ। ନହେଲେ ଏଇଟା ଗୋଟେ କ୍ଲିନିକ ଟା ଅଛି କ୍ଲିନିକ୍ ଅଛି। ସେଠୁ ଯାଉ ସେ ଭଲ କରିଦେ କହିଲେ। ର ହଟା ନାହିଁରେ ଇଂଲିଶ। କଣ ଯାହା କଲେ। ଇଘଂଗ୍ଲିସ ମେଡ଼ିସିନ୍ କିଲେ। ଇଂଲିଶ ମେଡ଼ିସିନ୍ ଗୋଟେ। କିଏ କଣ ଖରାପ କଥା କହୁ ନା କଣ ମନ୍ଦ ଗୋଡିଡି ପଚାରିଲେ ସେଇଟା ଦେଖେଇ ଦେଇଥିଲି।
ହଁ ହଁ।
ମେସିନ କିଲ ନା ମୁଁ ଅଲଗା କଣ ଭାବି ଦେଇଥିଲି।
ଉ ହୁଁ ହୁଁ।
ନାଇ ଟିକେ ସରି।
ହଁ ବୁଝିପାରିଲ କିଛି କଥା ନହିଁ।
ହୁଁ। ହଁ କେତେଉଛି ପିଲାମାନେ କେତେ କଣ କୋଡ ଦେଇଥାଉଛନ୍ତି।
ହୁଁ ହୁଁ।
ହୁଁ। ଏ ଯେମତି ଆମେ ପିଲାଙ୍କୁ କରିଥାଉଛ ତମ ଜୀବନ କିଛି କରିଥାଉଚ କେମତି ସାଇନ୍ ଲାଙ୍ଗୁଏକ।
ସାଇନ ଲଗୁଏ ଜେକଉମନଙ୍କ କର କଣ ଥାଏ ଏଜାମ୍ପ।
ଏଗଜାମ୍ପଲ ଆମେ ନିଜର ସବୁ ଫେଟ୍ ଜିନିଷକୁ ମାଲ ବୋଲି କହିଥାଉଛୁ।
ହ।
ମାନେ ଯଦ। ଯେମିତି ଯଦି ପିଲାମାନଙ୍କୁ ପିଇବା ପସନ୍ଦ ତାହେଲେ ମାଲ ଆଣିଛୁ ଆଣିଛି ଯଦି ଖାଇବା ପସନ୍ଦ ଆଜି ମାଲଟା ଟିକେ ଭଲ ଲାଗିବ ନା। ଆଉ ଯଦି ଡ୍ରେସ୍ ଟା ମାଲଟା ହେଇଯିବେ ସରି ସେମତି। ଆନ୍ତିରା କ।
ଆଚ୍ଛା।
ଭନ୍ତିଖଣ ପାସନ।
ଆମର ସେମିତି ତ ନଥାଏ। କିନ୍ତୁ ଯୋଉଟା ତାର ନାଁ ଧରିକି କୁହରେ ସେମିତି କିଛି ନାହିଁ ମୁଁ ଜାଣିପାରେ ହୁଏତ ଥାଏ କେତେଟା ଝିଅ ମାନଙ୍କର କିନ୍ତୁ ମୋର ତ ସେମିତି କିଛି ନାହିଁ ତ ମୁଁ କହିପାରିବିିନି
ମୋ ହାଇ ଠିକ କହିବେ ତାଙ୍କେ ଏବେ ଆମ୍ବର ସେ ଚାଲିଛି କି ନାଇଁ ମୋଲ କଲେଜରେ ଫେରିଥିଲି ତାଙ୍କେ ଆମ ଘାଟିକୁ ମେ ରଖିଦେଇଥିଲଥିଲେ ସାାରିବ ବୋଧେ ସେଇଟେ ମାଲ ଟାିା ନେଇଯା ବହଲେ ଏ ମାଲ ଟା ବ ସେମିତିନିପଟରେ ମା ବୋଲି କଣ ବୋଲି ମାଲ ବୋଲିୋ ତା କଣ ବୋଲି କହିଲେ ସେଠେ ସେଠି ମାଲଟା ଅଛି ନେଇଯା ମୁ କହୁଥିଲେ ମାଲଟା କଣ ତାପରେ ଗହ ସେଠି ଆମ୍ବ ଅଛି କେମିତି ଲାଗଲା ପଚାରିଲେ ସେଇ ଟାଇପ ର ସେଟା ପଡିିବ ଟ୍ରେନ
ଓହୋ ଭଲ କଛ ହଁ
ଦୁଃଖରେ
ଆଚଛା ଆଉ କଣ ମୁଁ କିଛି ମୁଁ କିଛି ପଚାରିବି ତମେ କହିବ ହେଲା
ଓକେ।
ସେମିତି ତମର ପ୍ରିୟ ଜିନିଷକୁ ତମେ ମାଲବାଜ କରୁଛ ସେମିତି ହେଲା ଆଉ କେତେଟା ଜିନିଷ ବି ଅଛି ଜଳ ଜଳକୁ ବି ଆଉ କେତେ କଣ ନାଁରେ ଡକା ହୁଏ କୁହ କଣ କଣ।
ପାଣି।
ହଁ ପାଞ୍ଚଟା କହିବ।
ହାଁ ହ ଅ ପାଣି। ତାପରେ। ହ ତାପରେ ଆ କଣି ହ। ପାଣି ଜଳ ଆଉ
ନ ନେର।
ନିର ୟା ପାଣି ଯାହା ବି ହେଉ।
ନିର ବୋଲି ବି।
ଆଚ୍ଛା ନିର। ମୁଁ ସେତିକି ଜାଣିବି ଆଉ ଜାଣିବିନି।
ବାରି ବଲି ଭୋଗ କୁହାଯାଏ ବାରି।
ହୁଁ। ବାରିଧି କହିଲେ ସମୁଦ୍ର। ବାରି କହିଲେ ଜଳ।
ହୁଁ।
ହଉ ଛାଡ଼ ସେଇଆ ଛାଡ଼। ଆଉ କଣ ତମକୁ ଖାଇବାକୁ ପସନ୍ଦ ନ ଆଉ କଣ ପଚାରିବି ହଁ ଆକାଶର ଦିଇଟା ପ୍ରତିଶଦ୍ଦ।
ଆକାଶର।
ହଁ।
ଗଗନ। ଆରେ ଅମ୍ବର। କହିପାରିଲି ନା। ଅମ୍ବର ଶଦ୍ଦରେ ଆଭେଜର ବୋଲି ଗୋଟେ ମୁଁ। ଅଛି ସେନେ ସେନେ ଗୀତ ଥିଲା। ଆମ୍ବର ଓଲଗିରି ସେନୁ ଜାଣିଥିଲି।
ହଉ ହଉ ତାହେଲେ। ହଁ ଆଉ। କଣ?
ହୁଁ ଅଗ୍ନିକୁ।
ଅଗ୍ନିକୁ।
ହୁଁ।
ହଁ ନିଆ ବୋଲି କୁହାଯାଏ ଗୋଟେ ହୁଁ।
ଆରେ।
ଆଉ କଣ କୁହାଯାଏ।
ଅନଳ ବୋଲି ଗୋଟେ କୁହାଯାଏ।
ହଁ ହଁ।
ହୁଁ। ହ ଆଉ।
ଆ କଣ
ଆ ବାାଇ କଣ କୁହାଯା ବୋଲି ଜାଣିଛ।
ବାାଇ କ ହଁ। ପବନ ସମୀର ପବନ ସମୀର ଆଉ ଆ କ
ଓ ହଁ ସେ ଜାଣିଛ। ଗୋଟେ ଦୁଇଟା ଜାଣିଛ କି।
ହଉ କି ସ ତମେ କହିଦିଅ।
ମୁଁ କହିବି କି ଆଉ ପବନ ସମୀର ଅନୀଳ ମାରୁତି ବା ତାସ ବାତ ପ୍ରଭଞ୍ଜନ
ହୁଁ ସେଉ ପଥା ଥା
ଆଉ କଣ ଆଉ କଣପତ ର ଓଡିଆ ଆଉ କଣ ପଚାର ବୋଲ ପଚାର
ହଁ ହଁ ପଧରେ ପଧରେ କିଛିଟା ରୂଢ଼ି ପଚାରିବେ ରୂଢ଼ି ପଚାର ସେରି ଭ
ଏକ ମିିନିଟ ରୁଢ଼ ବେଳେ କଣ
ରୋଢି ବ ନା କିଆ ଢେ ଗଟା ଢେଙ୍କ ଢେଗ ଜାଣିଛ
ଢେକରା ବହ ଦୁଲ ହଲେ ବି ପଚର
ବହୁତ ସଉଦ ଦିନ ଡା ପଚାଲିବେ ଘର ଢିଙ୍କି କୁମ୍ଭୀର
ହପଦ ରବା
ଘର ଢି ଘର ଢିଙ୍କି କୁମ୍ଭିର
ଆଆ ଘରଣେଇ କୁମିର ଗୋଟେ ଗଦାର ସେ ଟାଇପ ର କିଛି
ନିଜ ଲୋକ ଶତ୍ରୁ ଘର ଲୋକ
ହଁ ଗଦ୍ଦାର ତ ଏକ୍ଜାମ୍ପଲ ଟାଇପ କ ଟପ୍ପା ଗଦାରଖ
ହୁଁ ଉଡ଼ରେ ପୁଅ
ହଁ ଗଦ୍ଦାର ରୋଡ଼ିଆ କଡା ଆସ୍ତ ଦିନ କା ସାପ।
ଆସତିନ କା ନାଗିିନ।
ନାଗିନ୍ ନାଇଁ ସାଫ ଥାଉଛି ନାଗିନ୍ କେମତି ହେଲା।
ହଁ ନାଇଁ ନାଗିନ ନଗିନ ସଫ ହି ହେ ଏ ନା ହଁ। ଲ କେଉ କ ସେ ବୋଲତ
ଆସନ କି ନା କି ନ ହଲଗିରି।
ହଁ ହଁ ହଉ ହଉ ଶୁଣ ଶୁଣ ହଉ ଶୁଣ ଓଡିଆରୁ ଗଜା ଓଡିଆ ରୁଗଜା।
ହ ଆ ସରକୁୁ।
ଓଡ଼ିଆରୁ ଗଜା।
ହରିଆରୁ ଗଜ ଯା ବୋଲେ। ଓଡ଼ି ଗ ଯା।
ହଁ। ଜନ୍ମରୁ ଚତୁର।
ଆଛା କିଏ ଜାଣିଥିଲା?
ହଉ ଆଉ ଗୋଟେ ରହି
ହଁ। ହଁ।
ଉ ଉଷନା ଚାଉଳ ଗଜ ହେବା।
ଚାଲାଖ ହେବ?
ନା ନା ନା ନା।
ସୁନ୍ଦର ହବା?
ତାହଲେ ଜାଣିନି।
ଅସମ୍ଭବ କାମ ସମ୍ଭବ ହେବା ଓଡିଆଡିପାର୍ମଣ୍
ହଯେ ରୁଡ଼ି ର ଦୁର୍ବଳ ସେଟେ ଆଗରୁ ଅଲଗା କିଛି।
ହୁଁ। ଆଉ ଆଉ କିଛି ପଚାରିବିକି?
ହଁ।
ହଁ ହଁ ସବାସ।
ବାକ୍ୟ କେତେ ପ୍ରକାର?
ହଁ?
ବାକ୍ୟ କେତେ ପ୍ର କାରାର
ହଁ ଆ ଟିକେ ମୁଁ କହିବି ମୁଁ ଏବେ କହିବି। ହଁ ଟିକେ ରହାନ ପକେଇବି ଯାଦେ ଅ ଟିକେ ଦୁର୍ବଳ। ପାଞ୍ଚ ପ୍ରକାର ପାଞ୍ଚ ହଁ ପାଞ୍ଚ ଏକା।
ପାଞ୍ଚଏକା କହିବି କି କଣ କଣ?
କହୁନ।
କହିବି କି କଣ କଣ?
କୁହ।
ଓକେ କହୁଛି ଫାଷ୍ଟ ହଉଛି ବୃତ୍ତି ସୂଚକ ବାକ୍ୟ ମାନେ କୌଣସି କଥା କୁହାଯାଏ ଯେମତି ଉଦାହରଣ ସଵରୂପେ ରାମ ସ୍କୁଲ ଯାଏ ଆଉ ପ୍ରଶ୍ନ ସୂଚକ ବାକ୍ୟ ଯେଟା କି ପ୍ରଶ୍ନ ଆମେ ପଚାରିଥାଉଛୁ ତାପରେ ଆଦେଶ ସୂଚକ ବାକ୍ୟ ଯେମିତିକି ଆମେ ପାଠ ପଢ ସେମତି କିଛି କହିଥାଉଚୁ । ତାପରେ ଇଚ୍ଛା ସୂଚକ ବାକ୍ୟ ଇଚ୍ଛା ବା ଆଦେଶ କିମ୍ବା ପ୍ରାର୍ଥନାକୁ ବୁଝାଏ ସେମିତି କିଛି ବାକ୍ୟକୁ ଆଉ ବିଷମ ସୂଚକ ବାକ୍ୟ ବିଷମ ସୂଚକ ବାକ୍ୟ ସେଟା କିଛି ଆମର ବିସ୍ମୟ ଆନନ୍ଦ ଦୁଃଖକୁ ଇତ୍ୟାଦିକୁ ପ୍ରକାଶ କରିଥାଏ। ଶୁଣିଲ ଓଡିଆ ପିଲା ଓଡିଆକୁ ସ୍ଟୁଡେଣ୍ଟ ତମେ ପଚାର ଦବ କଣ ବୋଲି ଭାରି।